ହୁଁ କୁହ?
ମୁଁ ଦେଖୁଥିଲି ଟ୍ରାଏ କରୁଥିଲି ଲାଗୁନଥିଲା ଏସେପ୍ଟ ଦେଖୁଥିଲା କିନ୍ତୁ ଲା
ଅ ହୋ, ଓ ହୋ,
ଦେଖୁଥିଲି ହଉଛି କି ନାଇଁ ହଁ ଲାଗି ଗଲା।
ହୁଁ ହୁଁ ଆଉ କଣ କୁହ?
ହଁ ଆପଣଙ୍କର କେତେ କିଲୋମିଟର ପୁରୀ ଯିବା ପାଇଁ?
ଆମ ଟା ହେଇଯିବ ସତୁରୀ ଅଶୀ
ଓହୋ ଲାନୀ ସତୁରିଶୀ ତାହେଲେ ତ ଖ ଆମର ତ ବେଶୀ ଦୂର ଆମର୍ ବହୁତ ଦୂର ଆମର ଦୁଇଶ ତିନଶ କିିଲୋମିଟର
ଅ ହଁ ମୋ ଟା ମୋ ଶାଶୁ ଘରଠୁ ଦୂର ବାକି ବାପ ଘରଠୁ ସେତିକି। ଯେତିକି କହିଲି ହୁଁ ମୁଁ ଆମ ଘରକୁ ଯାଇିକି ଘରୁ ସେଠୁ ପଳେଇଲି ମୁଁ କହିଲି ଟିକେ ଯେମିତି ଏଥର ଟିକେ ମୁଁ ଜଗନ୍ନାଥଙ୍କ ଦର୍ଶନ କରିବି ସେ ଥିଲା କି ମାନେ ବାହାରିଲି। ଆଉ ଖରା ବି ଜାଣିଲି ଖରା ତ ଖରା ଦିନ ଆଉ ଖରା ହବନି ଆଉ କଣ ବର୍ଷ ହବ କି ବ ଇଚ୍ଛା ତ ହେଲା ପଳେଇଲି ମୁଁ କହିଲି ହଉ। ଗୋଟେ ଦିନ ତ କଷ୍ଟ କରିବାକୁ ପଡିବ ଆଉ ଭଗବାନ କଲେ କି ସେଥିଲାଗି।
ଆଜ୍ଞା ଓ
ଗାଁ ରେ ଏଥର ପରେ ଆମେ ବହୁତ ପୁରା ଏଇଥର ଗାଁ ଗଲା ବେଳକୁ ହଁ ଗାଁରେ ତ ପୁରା ବଢିଆ ଏଇଥରକୁ ପୁରା ମସ୍ତି ମଜା ପୁରା ବଢିଆ ଲାଗିଲା।
କଣ ହେଇଛି ଗାଁ ରେ
ନା ଗାଁ ରେ ଆମର ଘର ପ୍ରଚେଷ୍ଟା ଲାଗି ମୁଁ ଯାଇଥିଲି। ଆମର ଅଣତିରିଶ ରେ ଆର ମା ସେ ଯୋଉଉ ହଁ ଆମର ଘର ପ୍ରଚେଷ୍ଟା ଆ ସେ ଘର ପ୍ରଚିଷ୍ଟା ସାରିଲା ପରେ ବ ହଁ ଆମର ଗୋଟେ ଭାଇ ହ ୁ ଆଉ ଘର ପ୍ରଚିଷ୍ଟା ଟାକୁ ଆମର ସମସ୍ତେ ଯେତକ ଆମର ବନ୍ଧୁ ଘର ସମସ୍ତେ ଆସିଥିଲେ ମୋ ଭଉଣୀ ସମସ୍ତେ ଆସିଥିଲେ ତାଙ୍କ ସାଙ୍ଗରେ ଟିକେ ଏଥି ପୁରା ଭଲ ସେ ପୁରା ସମସ୍ତଙ୍କୁ ଦେଖିକି ପୁରା ଖୁସି ଲାଗିଲା ଏ ସମସ୍ତେ ଆସିଥାନ୍ତି ନା ଗୋଟେ ଘରର ଯାହା ହେଲେ ଘର ପ୍ରାଚିଷ୍ଟ କି ବାହାଘର କି ଯାହା ଗୋଟେ ଭୋଜି ଭୋଜା ହେଲେ ସମସ୍ତେ ଯୋଉ ଆସି ପହୁଛନ୍ତି ସମସ୍ତେ ସମସ୍ତେ ସଣ୍ଡେ ଯୋଉ ଦେଖା ବର୍ଷକ ପରେ ଯୋଉ ଯିବାର ଯୋଉ ଦେଖ ଦେଖା ଦେଖିରେ ଯୋଉ ମଜା ଥାଏ। ସେଟା ଟା ଅଲଗା ନା ହୁଁ ଆଉ କେମିତି କଣ ତମର ସବୁ ବନ୍ଧୁବାନ୍ଧବ ଘର ପା ପାଖେରେ କି କେମିତି ଆମେ ଚାରି ଭଉଣୀ
ଚାରି ଭଉଣୀ ଗୋଟେ ଭାଇନ ଆ
ହୁଁ ଗୋଟେ ଭାଇ। ହୁଁ ହଁ କୁଅ
ଆ ଆମର ବହୁତ ବଡ ଫାମିଲି ଓ ଏତେ ବଡ ଫାମିଲି ଯେ ଆମର ସବୁ ଛିନ ଛାତ୍ର ହେଇଯାଇଛି କାହାର କାହାର ପଡୁନି
ଓ ହୋ
ମାନେ ପଡୁଛି ସେମିତି କାମ ଦାମ କାମ ଆମ ଦାମ ହେଲେ କରିବାକୁ ତ ବାଧ୍ୟ ଆଉ
ହଁ
ସେ ସେଥିରେ ଯାହା ହୁଏ ନହେଲେ ଆମର ବହୁତ ବଡ଼ ଫ୍ୟାମିଲି ଆଁ ଖାଲି ଘର କହିଲେ ସବୁ ଅଲଗା ଅଲଗା ହେଇଯାଇଛନ୍ତି
ଅ ସେଠି ପାଖାପାଖି ରହୁଛନ୍ତି
ହୁଁ ହୁଁ ପାଖାପାଖି
ହୁଁ ହୁଁ ସେମିତି ହୁଏ ସବୁବେଳେ ଗୋଟେ ପରିବାର ସମାନ ରହିବ ବୋଲି ଜଏଣ୍ଟ ହେ ରହିବ ବୋଲି ମାନେ ନାହିଁ ବାକି ଅଲଗା ହେଇସାରିଲା ପରେ ସାଇଲା ପରେ ବି ସେଟା ଯୋଉ ଗୋଟେ ଜଏଣ୍ଟ ର ଯୋଉ କଥାବାର୍ତ୍ତା ଭଲ ମଦ କି ଆମର ଗୋଟେ ଅସୁବିଧା ହେଲା। କିଏ ଛିଡ଼ା ହେଲେ ହୁଁ କାହିଁ ତାଙ୍କର ଗୋଟେ ଅସୁବିଧା ହେଲା ଆମର ଆମେ ଛିଡା ହେବାଟା ସେଇଟା ତ ଗୋଟେ ମାନେ ଠିକ ନା ସେଇଟା ବି ଗୋଟେ ଏ ଭଲ ଆଉ ତା ମାନେ ନୁହଁ ଯେ ଆମେ ଅଲଗା ହେଇ ସାରିଲା ପାରେ ପୁରା ଅଲଗା ଭଳିଆ ରହିବା
ନା ଆମ ପୁରା ଅଲଗା କେହି କାହାରି ଯୋଉଟାକି କିଛି ନର୍ମାଲ ବି କିଛି ସେମିତି ନାହିଁ
ଓହୋ ଏ ସେମିତି ହବା ଟା ବି ଠିକ୍ ନୁହଁ ଯେ ଆଜିକାଲି ଦୁନିଆରେ କଣ କିଏ କାହାକୁ ଦେଇଦବ ନା କିଏ କାହାକୁ ନେଇଯିବ ଏଇ ଯୋଉ ସଂସାରକୁୁ ଆସ କାହିଁକି ଏତେ ରାଗ ଅହଙ୍କାର ରଖିକିରି ବି ବେଶୀ କରିବା ଟା ବି ଠିକ ନୁହଁ। ଧର ଆମକୁ କି ଜଣେ କହିଲା ଆମେ ତ ଜଣେ ଚୁପ ପଡିଗଲେ କି କିଛି ନ କହିଲେ ତ ହେଲା। ଆଉ ସେ କହିି କିଛି ମାନେ ମୁଁ କହିବି। ସିଏ ମୋତେ ମାରିଚି ମାନେ ମୁଁ ମାରିବି, ସେ ସବୁ ତ ଆମେ ଯୁଦ୍ଧ ହେଇ ବସିଲେ ତ ଅଧିକ କ୍ଷତି ହେବ ନା।
ହଁ, ହଁ, ହଁ କିନ୍ତୁ ଦିଦି ଯିଏ ଖରାପ କରିବାକୁ ଚାହିଁବେ ତୋମର ଖରାପ କରିଦେବେ ସେଠି ଭାରି ଗେ ଲାଗିବ।
ହୁଁ ସେଟା ଠିକ ଯେ ବାକି ସମସ୍ତଙ୍କର ମନ ପ୍ରକୃତି ତ ଠିକ ନୁହଁ ନା, ତାଙ୍କୁ ଦେଖିବା ତଥାପି ଟ୍ରାଏ କରିବ ମାନେ ଜଣେ ଯେଦି ଖରାପ ହେଇଚି, ଜ- ଜଣଙ୍କୁ ଠିକ କରିବା ପାଇଁ ବି ଇଁ- କିଛି ସମୟ ଲାଗେ। ଆ, ଆଉ ଆମେ ତାଙ୍କ ସାଙ୍ଗେ ଯୁକ୍ତି ତର୍କ କରିକି ଆହୁରି ଝଗଡା ଇଏ ବଢେଇଲେ ସେଟା ବି କିଛି ଠିକ ନୁହଁ ନା। ସବୁ ସବୁ ସେ ଯେତକ ଖଳନାୟକ ବୁଦ୍ଧି ଇଏ କାରଣ ତାଙ୍କୁ ଭଗବାନଙ୍କୁ ଡାକିକିରି ତାଙ୍କୁ ଭଲ ବୁଦ୍ଧି ଦିଅ ବୋଲି ସେମ ତି ଡାକି ଦବାଟା ହିଁ ଠିକ ନିଜ ଲୋକ ପାଇଁ।
ହୁଁ ଆପଣ ସେମତି କରନ୍ତି?
ମୁଁ ତ ସେମତି କରେ।
ହେ, ହେ, ହେ। ହଁ, ହଁ।
କାର ଖରାପ ଚାହିଁନି ବାକି ନା ଖରାପ ତ ଚାହେଁନି କାର ଭଲ ବି ଉଁ, ସମସ୍ତଙ୍କର ଭଲ ହିଁ ଚାହେଁ, ମୁଁ କାହା ମନରେ ନ କହିଲେ ମୁଁ ଭଗବାନଙ୍କୁ ହିଁ ଡାକେ ସମସ୍ତଙ୍କ ଭଲ ପାଇଁ କା ଖରାପ ହିଁ ଚାହେଁନି, ଯିଏ ତ କରିବ ତା ଆଗରେ ମୁଁ କହେ ସମସ୍ତଙ୍କୁ ଭଲରେ ରଖିବ ବୋଲି, ଆଉ ମଣିଷଙ୍କ ଆଗରେ କହିଲେ କଣ ଆଉ ଲାଭ। ଛି ସେ ଯାହା ଭାବିବେ ଭାବ କିଏ ଆଉ ସେମତି ଆଉ ହୁଁ, ଉହୁଁ। ଇଏ ତ ଦୁଃଖ ଶୁଣିବ ତାଙ୍କ ଆଗରେ ହିଁ କୋଉ ହିସାବ କଥା ମୁଁ ବେଶୀ ଟପିକ୍ ବେଶୀ ଲୋକ ବାକଙ୍କ ଆଗରେ କୁହେନି, ମୁଁ ସବୁ ମୋର ଦୁଃଖ ସୁଖ ମୁଁ ମୋର ଭଗବାନଙ୍କ ଆଗରେ ମୁଁ ମୋର କୁହେ, ମୋ ଜଗନ୍ନାଥଙ୍କୁ ମୁଁ ସବୁ କଥା କହିବି।
ଓ ହୋ।
ଏ ଯେତେଳେ ନ ଶୁଣେ ବି ମୋ ଠାରୁ ଗାଳି ବି ଶୁଣେ। ସେମତିଆ। ସେମତିଆ ବି ହେଇଯାଇଚି।
ହଁ।
ହଁ, ହଁ।
ଏମିତି କେବେ ଡାକିଚନ୍ତି ଯୋଉଟା ଫୁଲଫିଲ୍ ହେଇନି?
ପ୍ରାୟେ ଯୋଉଟା ଇଏ ହେଇ ନଥବ କି ଯାହା ହେଇଯାଇଥିବ କେତବେଳେ କଣ ଗୋଟେ ସମସ୍ୟାରେ ପଡିଗଲେ ଉଁ, ତାକୁ ବି ସେମତି ଟାଣି ଟାଣି କିରି କହିଦିଏ ଦି ଚାରି ପଦ, ହେ ରଗିଗଲେ ମୁଁ ବି କହିଦିଏ। ହୁଁ।
ହେ ହୋ। ହଁ।
ଆଉ କଣ କୁହନ୍ତୁ? ସବୁବେଳେ ଭଗବାନଙ୍କ ଦେଖୁନ ନିଜର ଭାବିକି ସବୁ କଥା କୁହ ନିଜର ମୋ ମାନେ ସବୁ ଟପିକ ରେ ତାଙ୍କ ଆଗରେ କୁହ ସେ ଦେଖିବ ପୁରା ଘର ମେମ୍ବର ଭଳିଆ ସେ ତାଙ୍କୁ ଲାଗିବ ସବୁ ସମସ୍ୟାର ସମାଧାନ ହିଁ ସେ କରିବ ଉଁ ଠିକ ଥିଲେ ଭୁଲ ଥିଲେ ଠିକ କରିବ ବି ଯାହା ଗୋଟେ ଅସୁବିଧାରେ ପଡିବ ସେ ଆଗେ ହିଁ ତମକୁ ଜଣେଇବ। ସେଟା ଦେଖ ଥରେ ଟ୍ରାଏ ତା
ସଲଭ ହେଇଯିବ।
ନିଶ୍ଚିନ୍ତ ସେଇଟା କହିବାକୁ ପଡିବନି।
ହେ ହେ ହେ
ହୁଁ
ଏତେ ଇଏ କରେନା
ନା ନା ସେଟା ଦେଖ ଭଗବାନଙ୍କୁ ନିଶ୍ଚିନ୍ତ ଡାକ ଦେଖିବ ଭଗବାନ ନିଶ୍ଚିନ୍ତ କେବେ ବି ମତେ ସୁବିଧା ବେଶୀ ଯଦି ନ କରୁଛନ୍ତି ମୋର ଅସୁବିଧା ବି ସେ କିଛି କରିୁନାହାନ୍ତି ବେଶୀ ଯେହେତୁ ଧନ ଦେଇନାହାନ୍ତି ମତେ ବି ମାନେ ପୁରା ଦୁଃ ଖୀ ରଖୀ ନାହାନ୍ତି ମାନେ ମୋ ଖାଇବାକୁ ସଫିସିଏଣ୍ଟ ମୋ ପାଖରେ ଅଛି ପିନ୍ଧିବାକୁ ବି ସଫିସିଏଣ୍ଟ ଅଛି ତାଙ୍କୁ ଡାକିବାକୁ ବି ଟାଇମ ଅଛି ସେତ ମୋତେ ଦରକାର ଛୁଆ ପିଲା ବି ଭଲରେ ଅଛନ୍ତି ଆଉ କଣ ଦରକାରେ
ଆଜ୍ଞା ଆଜ୍ଞା
ହୁଁ ଅଧିକ ଧନ ବି ରଖିଲେ ନିଦ ହବନି ଯେ ରାତିରେ
ସତରେ ସତରେ
ଉହୁଁ ସେଟା ବି ଗୋଟେ ଅସୁବିଧା ଧା ସେ ବି ଭାବିଚିନ୍ତି ଦେଇଛନ୍ତି ଯେ ଆ ଅଧିକ ଧନୀ ଲୋକ ବି ରାତିରେ ଶୋଇ ପାରୁନାହାନ୍ତି
ହଁ ତାକୁ କରିବ କଣ ଯେ ମଲାବେ କୁଆଡେ ନେଇକି ଯିବକି
କିଏ ଜିବଯେ ସେଇଠି ରହିଥିବ ଯିଏ ଯୁଆଡେ ନେଇକି ଯିବ ଭଇ ଭୁହି ଖାଇବ ଆମେ ଦେଖିପାରିବାନି ତାହେଲେ ଆମେ କାହିଁ ତାକୁ ରଖିବା
ସେଇଟା
ହୁଁ ହୁଁ
ହଁ ମୁଁ ବି ସେଇଟା ଭାବେ
ହଁ
ହଁ ଅ ନଥିବ ପଛେ ଶାନ୍ତିରେ ଚଳିଯିବ କିନ୍ତୁ ଯୋଉ ଜିନିଷ ଟା ଅଧିକ ହେଇ ଯେ ସେଇଟା ବେଶି ଡିଫିକଲଟ କରେ
ଉଁ ହୁଁ
ହଁ
ମୁଁ ବହୁତ ବିଶ୍ଵାସ କରେ ଜଗନ୍ନାଥଙ୍କୁ ସେଟା ମାନେ କହିଲେ ବି ସେଟା ମାନେ କେହି ବିଶ୍ଵାସ କରିବନି ବାକି ମୁଁ ବହୁ ବିଶ୍ଵାସ କରେ
ହୁଁ ହୁଁ ଆଉ ହଉଛି। ଆଉ ଆଉ କୁହନ୍ତୁ ଆପଣଙ୍କର କଣ ଆଉ ସବୁ। ଭଲ ଲାଗେ
ଆଉ ମତେ ସବୁ ଭଲ ଲାଗେ କାମ କରିବାକୁ ଭଲ ଲାଗେ ଝଗଡା କରିବାକୁ ଭଲ ଲାଗେ ହସିବାକୁ ଭଲ ଲାଗେ ସବୁ କରିବାକୁ ଭଲ ଲାଗେ
ଆ -ଆଜି ଝଗଡା କରିଛନ୍ତି ଆଜି ଝଗଡ଼ା
ନା ନା ହା ହା ହା ହୁଁ
ତେ ଖାଲି
ହୁଁ ଆଜି ଝଗଡା କେବେବି ସେମିତି କିଛି ଇ ନୁହଁ ମାନେ ହସ ଖୁସିର ଯୋଉ ଝଗଡା ଟା ଗୋଟେ ଯୋଉ ହଇନି ସେମିତିଆ ହଁ
ଆଜ୍ଞା
ଯେମିତି ଘରେ ସମସ୍ତ ତେ ସେବେ ଏଇଟା ତୁ ଦବୁ ତୁ ଦେ ମୁଁ ଦେବିନି ଏଟା ତୁ ନେ ମୁଁ ନେବିନି ସେଇ ଟାଇପର ଝଗଡା ଆମର
ଓୋ ହଉ ଆଜ୍ଞା ଆଜ୍ଞା
ତାପରେ ସେମିତି ଟିକେ ଟିକେ ମିଛ ଲାଗି ଲାଗି ପୁଣି ଦବା ଦବି ନବା ନବି ସେମିତିଆ ସବୁ ସିଷ୍ଟମ ଆଉ କିଛି ନାହିଁ ମିଛି ମିଛିିକି ଝଗଡା ଯୋଉଟା ଆମର ହଁ
ଆପଣ ସବୁଠୁ କାହାକୁ ବେଶୀ ଭଲ ପାଆନ୍ତି।
ମୁଁ ତ ମୁଁ ଭଲ ପାଏ କଣ ସମସ୍ତେ ଯେହେତୁ ଅଛନ୍ତି ମୁଁ ସମସ୍ତଙ୍କୁ ହିଁ ଭଲ ପାଏ। ଛୋଟ ଝିଅ ଯାହା ହେଲେ ଛୁଆନା ତେଣୁ ଛୁଆଙ୍କୁ ଟିକେ ଅଧିକ ଭଲ ପାଏ ଯେତେବେଳେ ସ୍ଵାମୀ ଏକଲା ଥିଲା ତାଙ୍କୁ ଅଧିକ ଭଲ ପାଏ ଯେତେବେଳେ ଶାଶୁ ଶଶୁର ବି ମତେ ଅଧିକା ଟିକେ ଗେଲ୍ହା କରି କରିଦିଏ ତାଙ୍କୁ ବି ଭଲ ପାଏ ମୋ ଛୁଆ ବି ଝିଆରି ପୁତୁରା ଅଥାନ୍ତି ସିଏ ଟିକେ ମତେ ଭଲକରି ମମି ଫମି ଡାକିଥାଏ ତାଙ୍କୁ ବି ଗେହ୍ଲା କରେ ସେମିତି ଆଉ ଆ ହଁ ମାନେ ବୁଲେଇ ବଲେଇକରି ଯାହା ପଟେ ହେଲେ ମାନେ ଯାହାକୁ ପାଇବା କଥା ଠିକ ସେଆକୁ ହିଁ ପାଇଯାଇଏନି ସମସ୍ତଙ୍କୁ ପାଏ କାହାକୁ ଘୃଣା କରେନି ବାକି ସମସ୍ତଙ୍କୁ ଭଲ ପାଏ କାହାକୁ ମାନେ ସେଇଭଳିଆ ନାହିଁ ମୁଁ କଣ କିଏ ଭୁଲ ଭାଲ କଲେ ତାଙ୍କୁ କହିଦିଏ ବାକି ମୋ ମନରେ ତାଙ୍କ ପାଇଁ କାହା ପ୍ରତି ଘୃଣା ହିଁ ନଥାଏ। ଭଲ ପାଇଵ ହି ଥାଏ କାହା ପ୍ରତି ନୁହଁ।
ହଉ ଦିଦି ଟାଇମ୍ ତ ହେଇଗଲାଣି ଆମେ ପରେ କଥା ହେଵା ଆଉ।